ହଉ ହୁଁ।
କଣ କରୁଛ?
ଏଇଠି ଆମେ ବସିଛୁ କଣ କରି ମୁଁ? ଆମେ ଦି ଯା ବସିକି କଥା ହଉଛୁ। ଆଉ ତ ହୁଁ।
ଆଉ ଖାଇସାଇଲଣି।
ଉଁ।
ଖାଇସାଇଲଣି?
ନାଇଁ ଆମେ ଖାଇନୁ। ଖାଇନୁ। ଆମର ତମର ଆଜି କଣ ଆଇଟମ ହେଇଛି ସବୁ ନା ସବୁ କଣ ରାନ୍ଧିଚ?
ଆମର ସେଇ ଡାଲି ହେଇଛି ସବୁ ପରିବା ମିଶି ତରକାରୀ ହେଇଛି। କଲରା ଚିପ୍ସ ଏସବୁ ହେଇ
ଆମର ବି ଆଜି କଲରା ଚିପ୍ସ ଆମେ ତାହେନେ କଥାବାର୍ତ୍ତା ହେଇ କରଛନ୍ତି।
ହଁ।
ସତ କଥା। ଆମ ଝିଅ କଲରା ଖାଇବନି ବୋଲି ତା ନାଗି ଗୋଟେ ଆଳୁଟେ ଚିପ୍ସ କରିଦେଇଥିଲି। ଶନିବାର ତ ଭଜା, ଶାଗ, ଡାଲମା। ଏଇ ଆଉ ହୁଁ ଖରାଦିନ କଣ?
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଆମର ଆମ କୁନି ପୁଅ। ଆମ କୁନି ପୁଅ ଟା ଦୁଷ୍ଟ ବୋଲି ତାଠୁ ପ୍ରଥମେ ଷ୍ଟାର୍ଟ କଲି। ଆଉ ଆମ ଝିଅ। ଆଉ ମୋ ଶାଶୁ, ଶଶୁର, ଯା। ଆଉ ହେଲେ ମୋ ଦିଅର ତ ଏଠି ରୁହନ୍ତିନି ବାହାରେ ରୁହନ୍ତି। ଏଇ ବାପା ମୁଁ ଆଉ। ବାୟା ବାପା ବି ବାହାର ରୁହନ୍ତି ହୁଁ। ହୁଁ ଆଉ ତମେ ଖାଇସାଇଲଣି?
ହଁ ମୁଁ ଖାଇସାରିଲିଣି।
ତମେ ଏଇନା ଝିଅ ଅଛ ତମକୁ ମା ମାନେ କରିକି ଦଉଛନ୍ତି ତମେ ବସିକି ଖାଇ ଦଉଛ। ଆମକୁ କିଏ କରିକି ଦବ ଆମର ପା ଦୁଃଖ ସେଇଟା। ଆମକୁ କିଏ କରିକି ଦବ ଆମକୁ କେହି କରିକି ଦବାକୁ ନାହାନ୍ତି।
ହଁ।
ହୁଁ ଆମେ ସବୁ ଝିଅ ହୋଇଯାଇଥିନୁ ଯାହା ଭାବୁଚି।
ହଁ।
ସତ କଥା ମା ମାନେ କରିକି ଦଉଥିବେ ଖାଇ ଦଉଥିବୁ କିଛି ଜାଣୁନଥିବୁ ଯେତେବେଳେ ଆମେ ଯାଉ- ସବୁ ଆମ ଘର ମାନଙ୍କୁ ଆମେ କହିବୁ ଆମେ ମାଆ କୋଉ ଜେଲ ଖାନାରେ ଥିଲୁ ସବୁ ଫିଟିକି ଆଇଲୁ। ଯୋଉ ଆଠ ଦଶ ଦିନ ପାଇଁ ଯାଉ ପୁରା ଫ୍ରିରେ ବୁଲୁ। ନା ରୋଷେଇ ନା କଣ ଟେନସନ କିଛି ନଥିବ।
ହୁଁ। ହଉ।
ଆଉ ଏଇ ତ କଥା ଝିଅ ତାର ସ୍କୁଲ ଆସି ଖାଇସାରିଲାଣି।
ଗାଧେଇକି ହୁଁ। ଆଉ ରଜ କେମିତି କଣ ପାଳିଲ ତମ ପଟରେ ସେପଟରେ?
ହଁ ଏଇପଟେ ତ ଆମର ଆମର ତ ଏଇପଟେ ଭଲ ହୁଏ ରଜ।
ଭଲ ହୁଏ କଁ ଦୋଲିଫୋଳି କିଣା ହେଇକି ଆସିକି ପଡେ ନା କଣ କେମିତି?
ହଁ ଦୋଳି ଛୋଟ ଛୁଆଙ୍କ ଦୋଳି ଆ କିଣା ହେଇକି ପଡେ ବୟସ ଲୋକଙ୍କର ମାନେ ଯୋଉ ବାଉଁଶରେ।
ଏ ଯୋଉ ଖାଇଦୋଳି।
ହଁ ସେସବୁ ଦୋଳିରେ ଖେଳାଯାଏ ଆଉ। ଛୋଟଛୁଆଙ୍କର ବେଲୁନ୍ ଫେଲୁନ୍ ଦୋଳି।
ହଁ ଛୁଆଙ୍କର ଜମ୍ପିଙ୍ଗ ଦୋଳି ଥାଏ ଯୋଉ ଡେଇଁବା ଦୋଳି। ଆଉ ଛୁଆଙ୍କର ଯୋଉ ମିନିମାଉସ୍ ଦୋଳି ଓରା ଯୋଉ ବେଲୁନୁ ଭଳିଆ ଫୁଲିକି ସେ ଦୋଳି ଏ ଯୁ ଟ୍ରେନ ଦୋଳି ଯୁ ଇଲେକ୍ଟ୍ରିକରେ ଚାଲେ।
ହଁ।
ଲାଇନ ଲେ ଚାଲେ ନାଇଁ ନା।
ହଁ।
ହୁଁ ଆଉ
ନା ସେ ଟ୍ରେନ ଦୋଳି ପଡିନଥିଲା। କିନ୍ତୁ ଖାଲି ସେ ଜମ୍ପିଂ ଦୋଳି ସେ ଇଏ ଦଳି ସେ ଛୋଟ ଛୁଆଙ୍କ ଦିଟା ପଡିଥିଲା। ଆଉ ସବୁ ଖାଇଦୋଳି- ଦୋଳି ଏୟା ସବୁ ଇଏରେ ପଡିଥିଲା ଆଉ। ଭଲ ହେଇଥିଲା ହଁ ଖେଳି
ଖେଳ କି ଦୋଳି ଖେଳ।
ମୁଁ ସେଇ ଯୋଉ ଚକଇ ମିଣ୍ଟିଆ ଯୋଉ ଦୋଳିଟା ଖାଇ ଦୋଳିଟା।
ହଁ।
ସେଇ ଦୁଳିଟା ମୋତେ ଡର ଲାଗେ ତଥାପି ଭଲ ଲାଗେ ଖେଳିବା ପାଇଁ ଓହ୍ଲେଇ ସାରିଲା ପରେ ମ ମତେ ଖାଲି ମୁଣ୍ଡ ଟା କଣ ହେଇଯାଏ।
ହୁଁ। ନା ଯୋଉ -ଯୋଉ କାଠରେ କରିଥିଲେ ନା ଏଁ-ଯୋଉଟା କିଣା ହେଇକି ଆସିଥିଲା ସେ ଦୋଳିିଟା।
ନା ନା କାଠରେ।
କାଠରେ। ନା ଗୋଟେ ରାମ ଦୋଳି ଆସୁନି ନା କିଣା ହେଇକି ପକେଇ ଦଉଛନ୍ତି। ସେଟା ତ ହାଇଟି ବହୁତ ନୁହେଁ କି?
ହୁଁ ସେ ଯାତ୍ରାମାତ୍ରାରେ ଯୋଉ ପଡ଼େ।
ହଁ ହଁ ଠିକ୍ ଠିକ୍ କଥା ଯାତ୍ରା ମାନଙ୍କରେ ପଡେ। ଆମ ଝିଅ ଛୋଟ ଛୁଆଟେ ତମକୁ ଡର ମାଡୁଛି କହୁଛ ଯେ ଖେଳି ପାରେନି ଦୋଳି ଆମ ଝିଅଛୋଟ ଛୁଆଟେ ସେ ଖାଳି ଦୋଳି ଏକା ବସି ପଡୁଛି ମୁଁ ଦେ ଦେଖିକି ମୋ ଦେହ କଣ ହେଇଯାଉଛି।
ହେଁ ହେଁ ଛୁଆମାନେ ବେଶି ଆଉ ସେଇଟା ବି ଆଉ ହଁ।
ମତେ ଟିକେ ଭଲ ଲାଗେ କହନି ରା ଏଇ ଯୋଉ ଏ ଡଙ୍ଗା ଦୋଳି ନୁହେ ନା ଯୋଉ ବାହା ହେଇକି ଖେଳନ୍ତି।
ହଁ ହଁ ହଁ। ଜଣେ କାତ ବାହୁଥିବ ସେପଟେ ଜଣେ କତା ବହୁଥିବ।
ହଁ ହଁ ହଁ ଉଡୁଥୁବ ବଢିଆ ଲାଗୁଥୁବ ସେ ଦୋଳି ଟା।
ରାତି ହେଲା ସବୁ।
ଖେଳିଛ ନା କେବେ।
ହଁ ଖେଳିଛି ମୁଁ। ମତେ ସେଇଟା ବେଶୀ ଟିକେ ଡର ଲାଗେ।
କାହିଁକି। ଉଡେ ବୋଲି ଜୋରେ।
ହଁ।
ଉ ହଁ ଆଉ ନୂଆ ଡ୍ରେସ ଆଣିଥିଲ?
ହଁ ନୂଆଡ୍ରେସ୍ ଆଣିଥିଲି।
ହୁଁ ସବୁ ସାଙ୍ଗ ହେଇକି ଯାଇଥିବ ବୁଲିବାକୁ ପାଖରେ ପଡେ ବୋଧେ।
ହଁ ପାଖରେ ସାଙ୍ଗମାନେ ସବୁ ଯାଇଥିଲୁ ଆଉ। ତାପରେ ଏ ଗାଁ ପାଖରେ ବି ଗୋଟେ ଗାଁ ରେ ସେଠି ଭଲ ବି ହଉଥିଲା।
ହୁଁ ହୁଁ।
ହଁ।
ନାଇ ସବୁଆଡେ ବି ଦୋଳି ପକେଇଲେଣି କଲେଣି।
ହଁ।
ସବୁ ଟିକେ କଲେଣି ଏଥର।
ହଁ।
ଆମର ବି ଆମର ଏଇ ପାଖରେ ନୁହେଁ ଗାଁ ଭିତରେ।
ହଁ।
ସେ ଗାଁ ଭିତରେ ସେ ଖାଇ ଦୋଳି ପଡିଥିଲା ଖାଇ ଦୋଳି। ଏ ଛୁଆଙ୍କର ଯୋଉ ସେ ମିନି ମାଉସ ଦୋଳି। ଆଉ ପଡିଥିଲା ଜ ଏଇ ଯୋଉ ଡେଇଁବା ଦୋଳି ଟା। ଖାଲି ରବର ଭଳିଆ ହେଇଥିବ ଛୁଆ ଡେଇଁବେ। ଆଉ ଟ୍ରେନ୍ ଦୋଳି ହୁଁ। ଆଉ ଯୋଉ ଗଛର ଗୋଟେ। ଦଉଡା ବାନ୍ଧ ଦେଇକି ଦୋଳିରେ ଯୋଉ ଛୁଆ ମାନେ ଖେଳନ୍ତି ନା ଛୋଟ ଦୋଳି ଘର ମାନ କେରେ ପୋକୁଅନ୍ତି।
ହୁଁ।
ହଁ ସେଇଭଳିଆ ଗୋଟେ ବଡ ଦଉଡାରେ ବାନ୍ଧିକି ପଡିଥିଲା ଗଛରୁ ଓହଳି ଥିଲା।
ହ
ମତେ ସେଇ ଦୋଳି ଟା କାଇଁ ଡର ମାଣ୍ଡେ।
ହଁ ହଁ।
ହୁଁ ଆମେ ପା ବସିକି ଖେଳୁଥୁନୁ। ସେ ମୋ ଯା ଜଣେ ହେବେ ଆର ଘର ମୋ ଆର ଶଶୁର ଘର ଯା। ମା ସିଏ ବସିଛୁ ଆମେ ସେ ଲାଷ୍ଟ ରଜ ଦିନ। ଭଗବାନଙ୍କୁ ଧ-ଧନ୍ୟବାଦ ପ୍ରଭୁ ମୁଁ ବସିଛି ମୁଁ ପଡନି ଝିଅ ବସିଛି ଫନି ମୋ ବାତ୍ୟାରେ ହେଇଥିଲା ବୋଲି ତା ନା ଫନି। ହୁଁ। କଣ ହେଇଥାନ୍ତା ଭଗବାନ ଜଣା ନାହିଁ। ସେଇ ଯୋଉ ତଳ ନା ପୁରା କାଠ ସହ ପଇଲେ ଗାଦ ଗୁଦୁ ହେଇକି। ଏ ଖାଇ ଦୁଳି ଗୁରା।
ହଁ।
ହଁ ବା ସେ କ୍ଷିଲ ଗୁଡ଼ା ବାହାରି ଗନେ ପଡ଼ି ଯିବେନି।
ସେଇପା ସେଇଟା ବେଶି ଡର ଲାଗିବ।
ଭାରି ଡର ମାଡିବ ବା।
କିଣା ଡୋଳିରା ଯଦି ଡର ନ ଲାଗେ
ନା ବରଂ ପଇସା ନିଅନ୍ତୁ ପଛେ ସେ ଦୋଳି ଖେଳିବୁ ଲାଭ ଅଛି।
ହଁ।
ଏ ଦୋଳିଗୁରା ଖେଳିଲା ମାନେ ଭାରି ଭୟ ନା। ଭାଇ ଭୟ। ମା ସାନ ମା କଣ କରୁଛନ୍ତି?
କଁ କହିଲ?
ମା ସାନମା କଣ କରୁଛନ୍ତି? ହ୍ୟାଲୋ।
ହଁ। ହଁ ଆଣ୍ଟି ଏବେ ଖାଉଛନ୍ତି।ହଁ ଆଣ୍ଟି ଏବେ ଖାଉଛ ଆଣ୍ଟି ଏବେ ଖାଉଛନ୍ତି ଆଉ ମମି ଏବେ ତ ହେଇଠି ବସିଛନ୍ତି ଆଉ।
ତମର ବି ଜଲଦି ଖାଅ ବୋଧେ?
ହଁ ଏଇକା ଆଣ୍ଟି ଆଉ ମମି ଟିକେ ଲେଟରେ ଖାଆନ୍ତି।
ହୁଁ ସବୁ ଛୁଆ ପିଲାଙ୍କୁ ଦେଇକି ଡେରିରେ ଖାଉଥିବେ ଆଉ।
ହଁ।
ହୁଁ ଆଉ
ଆଉ କଣ ହଉ ତାହେଲେ ଆଉ ମୁଁ ରହୁଛି ଆଉ। ହଁ ଦେହ ପା ଭଲ ଅଛି ହଁ ଭଲ ଅଛି।
ଭଲ ଅଛି ଆଉ ପୁଅ ଛୋଟ ଛୁଆ କଣ କରୁଛନ୍ତି?
ମୋ ଭାଇ ତ ଏଇ ସ୍କୁଲ ଯାଇଥିଲା ଏବେ ଆସିଲା
ସେ କୋଉ କ୍ଲାସ?
ସେ ନାଈଁନ୍ଥ।
କ୍ଲାସ ଆର ବର୍ଷ ଟେନ୍‌ ଏକଜାମ ଦେବି ହୁଁ। ସେ ଗାଁ ସ୍କୁଲରେ ବୋଧେ ପାଠ ପଢୁଛନ୍ତି?
ହଁ ନାଇଁ ନାଇଁ ଗାଁ ସ୍କୁଲ ନୁହେଁ ଗାଁ ପାଖରେ ଗୋଟେ ଗାଁ ଅଛି। ସେଇଠି ନାଇନ୍ଥ ଟେନ୍ଥ ଆଉ ଏଇଠି ଅଛି ସେଭେନସ
ଆଛା ସେ ଦାଦାଙ୍କ ଝିଅ ପୁଅ?
ସେ ବି ନାଇନ୍ଥି ଝିଅ ଟା ପୁଅ ଟା ହଉଛି ୱାନ। ଏ ପ୍ରଥମ ଅ।
ପ୍ରଥମ ଏବେ ଯାଉଛନ୍ତି।
ହଁ ସେ ପ୍ରାଇଭେଟ।
ପ୍ରାଇଭେଟ ରେ ଯାଉଛନ୍ତି ଆଜି କାଲି ତ ସମସ୍ତଙ୍କୁ ପ୍ରାଇଭେଟ ଛୁଆଙ୍କୁ ଛାଡିଦେଲେ। ଆଉ
ଛୁଆ ଆଉ ଘରେ କିଏ ଯୋଉ ତିନି ବର୍ଷ ହେନେ ଛୁଆକୁ ଛାଡି ଦଉଛନ୍ତି ସ୍କୁଲ।
ହୁଁ।
ହୁଁ ତମେ ଟିଉସନ କରୁଛ ନା?
ନାଇଁ ମୁଁ ଟିଉସନ କରୁନି ନା ଟିଉସନ କରତେ ମତେ ଭଲ ଲାଗେନି। ଛୁଆଙ୍କର କେତେ କିଛି କେଚି କିଚି କିଚି ହବୁ ମୁଁ ନିଜେ ପାଠ ଭୁଲି ଯିବି ମୁଁ ଯଦି ଯା ପଢେଇଵି। ମୁଁ ସେବେ ଛୁଆ ବହୁତ ଆସୁଛନ୍ତି ମୋ ଆଉ ଇଚ୍ଛା ନାହିଁ।
ହୁଁ ସମସ୍ତେ କଣ ପଁ ପଢେଇ ପାରନ୍ତି ଏଇ ଛୁଆଙ୍କୁ।
ହଁ।
ଗେଜେ ଗେଜେ ହବା ଟା କମ୍ କଥା କି।
ହଁ।
ହୁଁ ନା ଘରେ ଅଛ କରିିଥିନେ ବି ଭଲ ସେମିତି ସମସ୍ତେ ଗେଜେ ଗେଜେ ହେଇପରନେନା ଛୁଆଙ୍କୁ ବସେଇବୁ ମାନେ ମୁଣ୍ଡ ଖ
ହଁ।
ତୁ ଅ କଉଥିବୁ ସେ ଆ ଲେଖୁଥିବେ।
ହୁଁ।
ହୁଁ
ଆ ହଉ ତାହେଲେ ଯାଅ କଣ କର ମୁଁ ରହୁଚି।
ଆଜ୍ଞା।
ହଉ।